ହ୍ୟାଲୋ।
ଏ ଫୋନ ଟା କଟିନି କି? ହୁଏନି କ କଟିଗଲା ବୋଲି କିଛି ଶୁଭିଲାନି ଯେ
ଓହୋ। ତମ ଘରେ ଆମ୍ବ ଗଛ ଅଛି ନା? ହ୍ୟାଲୋ।
ଆଉ
ହ୍ୟାଲୋ ମୁଁ କହିଲି ତମର ଆମ୍ବ ଗଛ ଅଛି ନା? ହ୍ୟାଲୋ।
ହଁ।
କହିଲେ ତମର ଆମ୍ବ ଗଛ ଅଛି ନା?
ହଁ ଆମର ଅଛି।
ଆମ୍ବୋଶରା ହୁଏ ନା।
ନାଆଁ ଆମର ଆମ୍ବଶରା କରନ୍ତିନି। ଆମର ଆମ୍ବଶରା ହୁଏ ଖାଆନ୍ତି ଆଉ ଯାହା ବନ୍ଧୁବାନ୍ଧବ ଦେଇଦିଅନ୍ତି। ସେ ମୋ ଯାଆ ଘର ତାଙ୍କର କରିକି ଦିଅନ୍ତି ଆମ୍ବସରା ତାଙ୍କର ଆମ୍ବୁଲ ତାଙ୍କ ତାଙ୍କର ବଡ଼ି ତାଙ୍କର ସବୁ କରି ଦିଅନ୍ତି।
ହଁ।
ଆଉ ଆମର ମୋ ବୋଉର ତ ଦେହ ଖରାପ ମୋ ବଉତ କିଛି କରେନି ତାପରେ ଆମରି ଆମ୍ବ ଗଛ ନାହିଁ।
ନାଇଁ ଆମର ଫାଷ୍ଟ ମୋ ମା ନଥିଲା ମାଉସୀ ଘର ଯାଇଥିଲା ମୋ ସାନ ଭଉଣୀ ତାର ଯୋ ମାନେ ୟୁଟ୍ୟୁବ ଦେଖିକି ସେ ତାର ବସିକି କରୁଥିଲା ଆଉ। ସେ ଚୁଲିରେ ବସେଇ କି କେମିତି କରିଥିଲା ଗୋଟେ ତାପରେ ମା ଆସିଲା ପରେ ସେ ଆଉ ଗୋଟେ କରିଥିଲା ଆଉ ମୋତେ ତ ଭାରି ପସନ୍ଦ ମୁଁ ଖାଲି ବସିକି ତାକୁ ଖାଏ।
ବହୁତ ଭଲ ଲାଗେ ସେଗୁଡାକ ନହେଲେ ମୋ ସାଙ୍ଗ ଯୋଉ ଅଛେ ତାକ୍ କୁ ତ ପ୍ରାୟ ତାଙ୍କ ମୋ ପାଇଁ ନେଇକି ଆସିବ ଆମ୍ବ ସରା ତମ ଘରୁ।
ଆହୋ।
ଆ ରଜରେ କୁଆଡେ ବୁଲିବାକୁ ଯିବ।
ରଜରେ। ଦେଖିବା ମୋର ତ ପରୀକ୍ଷା ଅଛି କୁଆଡେ ବୁଲି ଯିବୁ।
ହଁ ସେଇ ହେଲା କଥା ମୋର ବି ପରୀକ୍ଷା ଅଛି ଆଉ।
ପରୀକ୍ଷା ଯେ କୋଉଠି ପଢି ହଉଛି ବୋ ହୋଏ ଏମାନେ ଇଏ କରିକି ଟିକେ ଦେଖିଲା ବେଳୁକୁ ପୁରା ମୁଣ୍ଡ ଟା ଜାମ୍ ଲାଗୁଛି ଯେମିତି କୁହ ମେଞ୍ଚ କଣ ନା କଣ ଭର୍ତ୍ତି ହେଇଛି ପରା। ଏଇକି ବିନ୍ଦୁଚି କସିକି।
କାମ କରିକି ଆସିକି ବି ପଢ଼ିବା ଟିକେ କଷ୍ଟ।
ହଁ ସେମିତି ଟିକେ ଟିକେ ଟିକେ ଟିକେ ଯାହା ଦେଖୁଛି ଇଏରେ କ୍ଲାସ୍ ଅନଲାଇନ୍ କ୍ଲାସରେ କରୁଛି। ହଁ ହଁ ଦେଖିବା ଆଉ କଣ ହଉଛି।
ହଉ। ବାହା ହେଇଗଲା ପରେ ଆଉ ସବୁ ଆଡକୁ ଟାଇମ୍ ଦବାକୁ ଟିକେ କଷ୍ଟ।
ସେତେବେଳକୁ କଣ ଛଅ ମିନିଟ୍ ହେଇଛି।
ସେ କଟି ଯାଇଥିଲା ପରା।
କଲଟା।
ହଁ ମୁଁ ଯୋଉ କରିଥିଲି କଟି ଯାଇନଥିଲା। ତାପରେ ଏବେ ତମେ କଲ। ହଁ କଟି ଯାଇଥିଲା ତାପରେ ତୁମେ କଲ ମୁଁ କରିଥିଲି ଫାଷ୍ଟ।
ମୁଁ କଲ୍ କଲି ଯେଉ।
ହଁ।
ଆରେ ଛଅ ମିନିଟ୍ ରୁ ଆସୁଛି ଯେ ଡାଇରେକ୍ଟ। ମୁଁ କହିଲ କଲ ଟା ବୋଧେ ଅଛି ନା କଣ କଟି ଯାଇଥିଲା ସେତେବେଳେ।
କଣ ଟିକେ ପ୍ରୋବ୍ଲେମ୍ ହେଇଛି ବୋଧେ ଆଉ।
ମୁଁ ସେଇଥିପାଇଁ ଭାବୁଚି ମୁଁ କହିଲି ଛଅ ମିନିଟ୍ କେମିତି ହେଇଛି ସେତବେଳୁ।
ଅଁ ହଁ। ଏକ୍ଜାମ ଡେଟ୍ ଆସିଗଲାଣି।
ଏକ୍ଜାମ ଡେଟ୍ ମୋର ଉଣେଇଶ। ତାରିଖ ଉଣେଇଶି ତାରିଖ ଦିନ ପରୀକ୍ଷା ଟା ମୋର ସରିଲେ ତାପରେ ଯାହା ଟିକେ କାମର ଏଇ ଇଏ ଟା ଠିକ୍। ଟିକେ ଫିଟେଇ କି କରନି।
ଓ ହୋ।
ନା ସରିଲେ ଟିକେ ଆମ ଘରକୁ ବି ଯାଆନ୍ତି। ଯାଇକି କିଛି ଦିନ ରହିକି ଆସନ୍ତି ଯାଇନି ବର୍ଷେ ହେଲାଣି ଘରକୁ।
ହୁଁ ହୁଁ ହଁ ମୋର ବି ଡେଟ୍ ଆସିଲା ବା ତିରିଶ ତାରିଖ ଯାଇକ ପନ୍ଦର ତାରିକ
ହୁଁ ଝିମି ଜିମି ଜିମି ଜିମି କହିକି ତ ଯାଇ ହେଲାନି ଘରକୁ
ହୁଁ
ରା ବାବରେ ରବି ହବ। ଇ କୁ ଯିମି ନହଲେ ଆମ ଗାଁ ରେ ଦଶହରା ଯାଇକି ଦଶହରା କୁ ଯିମି ଆଉ
ଦଶହରା ଯାଇକି ରହିଲାଣି କେବେ ଅକ୍ଟୋବର ଆଉ
ଦଶହରା ଆମ ଗାଁରେ ଭଲ ହୁଏ ପର୍ବଟା
ଗାଁରେ ପର୍ବ ମାନେତ ଯାଇତ ମନ ହବ ଆଉ
ଏଇ ଆମ ଗାରେ ମେଲୋଡି ହୁଏନୀ ପାଲା ହୁଏ ପାଲା ତିନି ଦିନ। ମେଲୋଡି ଗୋଟେ ବର୍ଷ ହେଇଥିଲା ଓର ପିଲାମାନେ ଇଏ କରିକି ତିନି ତିନିଥର କି ପାଲା ଆଉ ଗୋଟେ ଥର ମେଲଡି ହେଇଥିଲା ଦେଖିଲା ବେଳକୁ ନଉ ଏଟା କଲେନି
ଆଉ ଖରା ହେଇଛି ନା କାଉଁଳି ହେଇଛି
ଝଗଡ଼ା ଝାଟି ହେଲା ଯେମିତି ଏ ପିଲା ମାନ ହୁଅନ୍ତି ହେଲା ଅଛି ଆଉ କୋଉ ସେ କାମ ଟା ଠିକ ସେ ହଉନି ହଉଥିଲା ଭଲସେ ଆମର ଜା ଗର ଧୀରେ ଧୀରେ ଭଲସେ କରୁଥିଲେ ଦେଖିଲା ବେଳକୁ ପୁଣି ଝଗଡ଼ା କର ଆ ତ ସବୁଥିରେ ଖାଲି ଝବଡା ଲାଗିବ ଆଉ
ହଁ ସେଟା ଗାଁ ରେ କେତେ ଜଣ ଟିକେ ଥାଆନ୍ତି ଆଉ ଆମର ରଜରେ ସେମିତି ଗୋଟେ ଗ ବର୍ଷ ନାଚ ହେଇଥିଲା ନାଇଁ ଯାଇନି ଆଉ
ଆମ ଗାଁ ରେ ଭଲ କରିଛନ୍ତି ଜଗନ୍ନାଥ ମନ୍ଦିର ଟା ସେଇଟା ଆମର ପ୍ରତିବର୍ଷ ଯୋଉ ପ୍ରତିଷ୍ଠା ହେଇଥିଲା ଯୋଉ ଥର କି ମାନେ ସେମିତି ପ୍ରତିବର୍ଷ କରାଯାଏ ଖାଇବାକୁ କରିକି ଦିଏ
କେଉଠି ତମର ମାନେ ଦଶହରା ଭଲ ହୁଏ ଯାଇନିଁ କେବେ ଆଉ ଗୋଟେ ଯିବା ଆଉ
ଖାଇବାକୁ ଦିଆଯାଏ ସେ ସମସ୍ତ ପୂଜା ପାଠ ହୁଏ ସୁ ବହୁତ ଲୋକ ଆସନ୍ତି ଗାଁ ରେ ବନ୍ଧୁବାନ୍ଧବ ସବୁ ଆସୁଛନ୍ତି ଆଉ ଗାଁରେ ରୋଷେଇ ବି କରନ୍ତି ନେହି ସେଇଠି ସବୁ ଖାଆନ୍ତି
ହଁ ସେ ଗୋଟେ ଗୋଟେ ସେମତି ହୁଏ ଆମ ଗାଁ ରେ ସେମତି ଅଷ୍ଟପ୍ରହରୀ ହେଲେ
ହେଲେ
ଆଉ ହନୁମାନ ଜୟନ୍ତୀ କାଳୀପୂଜା ଏସବୁରେ କାଳୀପୂଜା ବେଳକୁ ଆମର ସେମିତି ନାଚ ହୁଏ ଆ ତିନ ତିନ ବରଶ
ଓ ହଉ ତାଲେ ମୁଁ ରଖୁଛି ଆ ପରେ କଥା ହେବା।
ହଉ।